କେମିତି ଅଛନ୍ତି?
ହଁ ଭଲ ଅଛି ଭାଇ ଆପଣ କେମିତି ଅଛନ୍ତି?
ଭଲ ଅଛି। ଆଉ ଆଜିର ଦିନ କେମିତି ଗଲା ଆପଣଙ୍କର?
ହଁ ଭଲରେ ଭଲ ରେ ସବୁ ଗଲା।
ହୁଁ ହୁଁ। ଖାଇଆ ପିଆ ସରିଲାଣି?
ନାଇ ଏବେ ଆଉ ଅଧଘଣ୍ଟା ଭିତରେ ଖାଇବି ଆଉ। ଆପଣଙ୍କର ସରିଲାଣି?
ନାଇଁ ଏବେ ତ ଆସିଲି କାମରୁ ଅଫିସ ରୁ। ଅ ରୋଷେଇ ସାରୁଛି ଏବେ ଜଷ୍ଟ ଚାଲିଛି ରୋଷେଇ ଚାଲିଛି ଏବେ।
ହଁ ହଁ ହଁ ଆପଣ କୋଉଠି ଟିପ୍
ଅଫିସ୍
ହଁ ମୁଁ ଅଛି ଫୋଟ ବଡ ବ୍ଲକ ଅଫିସ ରେ। ଆପଣ କଣ କୋଉଠି ଅଛନ୍ତି?
ମୁଁ ବି ସେଇ ରିଲେଟେ କାମ କରୁଛି ଚାଲିଛି କାମ
ଆପଣ କୋଉ ଅଫିସ କୋଉ ଅଫିସ ରେ ଅଛନ୍ତି?
ମୁଁ ଅଛି ସଂସ୍ଥାରେ ଅଛି ଗୋଟେ ଆଉ
ଓହୋ।
ଆଉ ହଁ ହଁ ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କ କଣ ଆଜି ରୋଷେଇ ଫୋଷେଇ କେମିତି କଣ ଆଜିର ଖାଇବା?
ନାଇଁ ଘର ହଥାତା ମୁଁ ଆଜି ହୋଟେଲରୁ ହିଁ ଆଣିଛି ଆଜି ରୋଷେଇ ବା ମୁଁ ଏତେ କରିନିନ ହଁ ହଁ ବାହାରୁ ଥାଉଛି ଆଉ ବେଳେବେଳେ କରିଥାଉଛି ମୁଁ ଘରେ ବି
ସେଇଟା ତ ସମୟ ହଉନି ସମୟର ଅଭାବ ରହୁଛି ଟିକେ ଆଉ ରୋଷେଇ ପାଇଁ ବି ଟାଇମ ମିଳୁନି କିନ୍ତୁ କଣ କରିବା? କାମ ସାରିକି ଆସିଲା ପରେ ଇଚଛା ନଥିଲେ ବି ରୋଷେଇ କରି ଖାଇବାକୁ
ନାଇଁ ସେଇଟା ତ ଭଲ ଘରୋଇ ଜିନିଷ ଖାଇବା ପାଇଁ ଭଲ।
ଘର ଜିନିଷଟା ଭଲ।
ହୁଁ ହୁଁ ହୁଁ ଆଜିକାଲିର ରେଟ ଯୋଉ ହିସାବରେ ହେଲାଣି ମାନେ ଖାଦ୍ୟ ରେଟ ତ ଅଧିକ ଖାଇବା ବି ଜିନିଷ ବି ବହୁତ ମାନେ ଇଏ ରହୁଛି। ହଉଛି ସେଥିପାଇଁ ମାନେ
ହୁଁ। ତାପରେ ବି ରୋଷେଇ ନିଜେ କଲେ ଟିକେ ଭଲ। ନା ସେ ଅଭ୍ୟାସ ରହିଥିବ ନା? ହାଲୋ। ହାଲୋ। ହାଲୋ।